ହାବତ୍
ହଁ ହଁ ଶୁଭ ସକାଳ ସାର୍ ଆଉ କେମିତି ଭଲ ଅଛନ୍ତି।
ଢିଆ ଆ ଆପଣ କୁହନ୍ତୁ ଭଲ ଅଛନ୍ତି।
କାଲି ଆପଣଙ୍କ ସାଇଡ ବର୍ଷା ହେଇଥିଲା କି ସାର୍
ଟିକେ ସେମିତି ରାତିରେ ଟିକେ ବର୍ଷା ହେଲା। ଆଉ ସେଥିପାଇଁ ଲାଇଟ୍ ବୁଢଡାକୋବି ବି ଚାଲି ଯାଇଥିଲା ସେଇଟା
ହଁ ହଁ ବର୍ଷା ଟିକେ କିନ୍ତୁ ବର୍ଷା ଟିକେ ହଁ ଟିକ ପ୍ରୋବ୍ଲେମ ହେଇଥିବ ନା
ହଁ ହଁ ହଁ ଆ ଖରା ମାସରେ ତ ଜାଣିଛ ଲାଇଟ ପୋଲେଇଗଲା ମାନେ ଆଉ କିଛି କାମ କର।
ହଁ ହଁ କିନ୍ତୁ ବର୍ଷା ହେଲା ପରେ ଟିକେ ଭଲ ଲାଗିଲା ଆଜି ଟିକେ ଦ ନାଟ
ହଁ ଟିକେ ୱେଦର ଟିକେ ସେ ଗରମ ଟା ଟିକେ ଟିକେ କମିଛି ଆଉ କଣ?
ହଁ ଏଇଟା ଫରେ କେତେଦିନ ଏମିତି ଲାଗିବ ପୁଣି ସେଇ ଗରମ ଆସିବ ଆଉ।
ହଁ ହଁ ହଁ ଏଇ ଗୋଟେ ଗୋଟେ ମାସ ଯଦି ହେଲେ ତାପରେ ବର୍ଷା ଆସିଯିବ ମଡ
ହଁ ତାପରେ ବର୍ଷା ଟିକେ ଆସିଲେ ଭଲ ଲାଗିବ ଆଉ। ମୁଁ ଆପଣଙ୍କ ପାଇଁ ଆପଣଙ୍କୁ ଏଥିପାଇଁ ହଁ କଲ କରିଥିଲି। କିଏ? ମୁଁ ଇଂଲିଶ ତ ଅ ବୁଝିପାରେ ଲେଖିପାରେ ଆମେ ଇଂଲିଶ ରେ ପଢିଚଛୁ। କେନ୍ଦୁ ଆମେ ଯୋଉ ପ୍ଲାସ୍ ଏକରୁୁ ପ଼ିଛୁ ଆମେ ଓଡ଼ିଆ ମିଡ଼ିୟମରେ ପଢ଼ଛୁ ହଁ କିନ୍ତୁ ଆମେ ଯୋଉ ବାହାରକୁ ଯାଉ କି କ? ହଁ କୋଉଠିକ ଯଦି ଯିବା ପାଇଁ ବୁଝି ହୁଏ ସବୁ କରି ଲେଖି ବିି ହୁଏ ସବୁ। କରିବେ କିନ୍ତୁ ଟିକେ କହିବାରେ ଟିକେ ପ୍ରୋବ୍ଲେମ ହୁଏ ମତେ କି କୋଉ ବାହାରକୁ ଟିକେ ବୁଲି ଯିବାକୁ ହବ। ତ ସେଠି ତ ଆଉ ଓଡିଆ ବୁଝିବି ନା ହିନ୍ଦୀ ବି ଅଧା ଜାଗାରେ ବୁଝନ୍ତିନି ତ ଇଂଲିଶ ଜରୁରୀ ତ ସେତି ପାଇଁ ମୁଁ କଣ ଇଂଲିଶ ୟ, ଇଂରା ଜି ଶିଖିବା ପାଇଁ ଏମିତି କଣ କୋର୍ସ କରିପାରିବି କି ଏମତି କଣ ଅନଲାଇନ୍ କଣ କୌଣସି କିଛି ଏ ଜାଗାରୁ ହେଇପାରିବ କି ଯୋଉଥିରୁ ମୁଁ ଶିଖିପାରିବି ଆପଣ କିଛି, ଉଁ,
ତାବଶ୍ୟକସ ସମସ୍ତଙ୍କୁ ସମସ୍ତେ ଇଂରାଜୀ ପାଠ୍ ସମସ୍ତଙ୍କୁ ଦର କାର ଏବେ କ ଆଉ ସ୍କୁଲ୍ ଗୁଡାକରେ କଲେଜ ଗୁଡା ତ ଏଇଟା ସବୁ ଆମର କମ୍ପ ପଲସରି ସବ୍ଜେ କରିଦେଲାଣି ପରା କମ୍ପ ସ ବିଷୟ କରିଦେଲେ ସମସ୍ତେ ପାଠ ପଢ଼ୁଛନ୍ତି। ଆଉ ପାର ପଢିଲା ମାନେ ପଢିଲା ଟାଇମ୍ ସମୟରେ ତ ଆମେ ପଢୁ ଯେ ସେଇଟା କୁ ଆମେ ସବଜେକ୍ଟ ହିସାବରେ ପଢୁଚେ, କିନ୍ତୁ ମନରେ ମାନେ ଇଂରାଜୀ ଗୋଟେ ବୋହୁତ ଆବଶ୍ୟକ ବିଷ ଟାଣି ଆମେ ଯୋଉଟିକି ଯାଉଛେ ମାନେ ସମ୍ ଅଧିକାଂଶ ବି ଆମର ଇଂରାଜୀ ଦରକାର ପଡ଼ୁଛି, ଜରୁରୀ ଆମେ କିଛି କଥା କୁ ମାନେ କୌଣସି ଟି ବି ସେ ମାନେ ଆମେ ଯୋଉଟା ବି ଆମେ କିଏ ଯଦି କଣ ଗୋଟେ କାମ କରୁଚି ବା କାମେ ଯୋଉଠି ବି କାମ କରୁଚେ, ସବୁ ସେମାନେ ସମସ୍ତେେ ମେ ଇଂରାଜୀରେ କଥାବାର୍ତ୍ତା ହଉଚନ୍ତି ସମସ୍ତେ ଇଂରାଜୀରେ
ହଁ ହଁ ହଁ କିଛି ଫର୍ମ ଆମ ଯୋଉ ଅ, ଯୋଉ କୌସି-କୌଣସି ଅଫିସ୍ ରେ ବି ଫର୍ମ ଫିଲ୍ଅପ୍ କରିବାକୁ ହୁଏ। କି କଣ ହୁଏ ଆମର ଇଂରାଜୀ ରେରେ କରୁନା, ହୁଁ
ଇଂରାଜୀରେ କରୁଚୁ, କୌଣସି ମେସେଜ ତା ପାଇଁ ଆମେ ଦୋଉଛେ ବୋଲେ ମେସେଜ୍ ତୁମେ ଇଂରାଜୀରେ ଟାଇପ୍ କରୁ ଚ ଦଉଛି ଆମେ ସେଥିପାଇଁ ଆମର ବହୁତ ଗୁଡ଼େ ମାଧ୍ୟମ ବି ଆସିଲାଣି ମି ଇଂରାଜୀ ଶିଖିବା ପାଇଁ। ଆଉ ବେଶୀ କରି ତ ଆମେ ଆଗରୁ କଣ ହଉଥିଲା ଆମେ ସ୍ପୋକେନ ଇଂଲିଶ ଟା ଶିଖୁଥିଲେ, ଆମେ କୋଉଠି କୋଚିଂ ସେଣ୍ଟର କୁ ଯାଉଥି ସେମାନେ ଅଫଲାଇନରେ ଆମକୁ ପାଠ ପଢ଼ୋଉ ଥିଲେ
ହଁ ହୁଁ ଏ ଆମ ଯୋଉ ସ୍ପୋକନ ଇଂଲିଶ ଥାଏ ଏଇଟା କଣ ଦୈନନ୍ଦିନ ଜୀବନରେ ଆମେ ଯେମିତି କଥା ହୋଉ ସେ ବିଷୟରେ ପଢ଼ାନ୍ତି ନା ଗ୍ରାମାର ରୁ ଷ୍ଟାର୍ଟ କରନ୍ତି
ହଁ ଦେଖନ୍ତୁ ଇଂଲିଶ ଶିଖିବା ପାଇଁ ଆମକୁ ମାନେ ଦୈନନ୍ଦ ଯେମିତି ଆମେ କୌଣସିଟା ଗୋଟେ ଶିଖିବା ପାଇଁ ତାର ଯଦି ଆମେ ଫାଉଣ୍ଡେସନ ଶିଖୁନି ବେସିକ ଜିନିଷ ଆମେ ଶିଖ ମ ସେମିତି ଆର ଇଂରାଜୀ ଆମେ ଯଦି ଯେତେବେଳେ କଥାବାସ୍ ତାଙ୍କୁ ଆମ ଗାମକୁ କହିଲା ଫାଷ୍ଟ ଗ୍ରାମର ଶିଖିବା କଥା ଆମକୁ ପହିଲା ଗ୍ରାମର ଶିଖିବା ଟେ ଆମର ତାପରେ ଅ ଟେନ୍ସ ଶିଖିବା କଥା ଟେନ୍ସ ବୋଲି ଥାଏ ଆମର ଇଂଲିଶରେ ଇଁରାଜୀରେ ଟେନ୍ ଜାଣିବା କଥା ଆମକୁ ଗ୍ରାମ କଥା ତାପରେ ଆମ ଟ୍ରାନ୍ସଲେସନ ଟ୍ରାନ୍ସଲେସନ ଆମକୁ ଜାଣିବା କଥା
ହଁ ହଁ ହଁ
ତାପରେ ଆମେ କିଛି ଗୋଟେ ଆମର କ୍ରିୟ କୌଣସି ବି ଜାଗାରେ ଆମେ ସେ ଆମକୁ ଗୋଟେ ୱାର୍ଡ଼ ପାୱାର ଇଂଲିଶର ୱାର୍ଡ଼ ପାୱାର ଆମକୁ ଶିଖିବା କଥା ତାହା ତାହେଲେ ଆଉ ଆମେ କୋଉଠି କୌଣସି ଗୋଟେ ଆମେ ଯୋଉ ଜାଗା ଯିବା ଆମେ କଥା ହେବା ମାନେ ଇଂରାଜୀରେ ଆମେ କଥା ହେଇ ପାରବା ବା ସେଟାକୁ ଅ ୟୁଜ୍ କରିପାରିବା ସେଇ ୱାର୍ଡ଼ ପା ତାକୁ ଆମେ ଯଦି କିଛି ବେେଶିକ ଜାଣିବାନି ମାନେ ମାନେ କଟି କଟି ଇ ଜିଲଲା
କଣ ହେଲା ହଁ ନାଇଁ ସେଟା ଜାଣିଥିଲେ ବି ସାର୍ ହଁ ସେ ଗ୍ରାମ ସେଟା ଜାଣିଥିଲେ ବି ସେ ଟନ୍ସ ଟା ଜାଣିଥିଲେ ବି ଆମର ସେ କନଫିଡେନ୍ସ ଟା ସେ ଆସୁନି ମାନେ କହିବା ପାଇଁ ହଁ ହଁ ହଁ ମାନେ ଏଇଟା କାଳେ ଭୁଲ ହବ ହଁ ଏଇଟା ଭୁଲ ହେବ କି ସେଇଟା କହିଲେ ଭୁଲ ହେବ କି? କିଏ ଏମ୍ ମନ ଭିତରେ ଆଗରୁ ଆସିଯାଏ।
ହଁ ଆମେ ସମସ୍ତେ ଆଣିଛେ ଇଂରାଜୀ ଇଂରାଜ କିନ୍ତୁ ଟିକେ ଡ ଲେ ଯେ ଭୁଯିବ କିଏ ହସିଦବ କି ଆମ ହସିଦବ ଯୋଉ କହି ନ ପାରିଲେ ଆମେ ହସିଦବ କି କି କଣ ଚିଡେଇବ ଆମକୁ ସେଇଟା ଡର ଲାଗେ ହଁ ସେଥିପାଇଁ ଆମକୁ ମାନେ ଗୋଉଠୁ ଅନଲାଇନ ମାନେ ଆସୁଛି ୟୁଟ୍ୟୁବ୍ ତମେ ଜାଣିଥିବେ ଅନଲାଇନ ପଢୁଛନ୍ତି ୟୁଟ୍ୟୁବରେ ବି ସର୍ଚ୍ଚ ମାରିଦେବେ ବୋଇଲେ। ମାନେ ବହୁତ। ଟେ ସେଇା ବି ଆମେ ଜାଣି ାରିବା କେତେଟା କ୍ଲାସ୍ ଆସୁଛି। ମାନେ ଦି ମାସ ତିନି ମାସ ପର୍ଯ୍ୟନ୍ତ ବି ଲୋକ ଗୁଡାକ। ଶିଖଉଛନ୍ତି।
ହୁଁ।
ମେ ସେ କଣ୍ଟିିନନ୍ୟୁସ କ କରିଦବା। ସକାଳୁ ଟିକେ ଘଣ୍ଟା ଦି ଘଣ୍ଟା ଯେ ବାହାରେ। କରିବା ଆମ ସ
ଦିନକୁ ହଁ ହଁ ହୁଁ।
ଆମ ଖାଲି ଟାଇମରେ ଖାଲି ସମୟରେ ଆମେ ସେଟାକୁ ଗୋେ ଟାଇମ ଦେଲେ ଆ ଆମେ କିଛି କିଛି ମାତ୍ରାରେ ଆମେ ଶିଖିବା ଆଉ ଡର ବି। ଭାଙ୍ଗିବ ଆମ
ହଁ ହଁ ସେ ଡର ଟା ଭାଙ୍ଗିବା ନିହାତି ଜରୁରୀ।
ଜରୁରୀ। ଆଉ ଏ ଏବେ ତ ଜାଣିଥିବେ ଚାର ବି ଡିୟୁଟି ଆର ଏ ଏଆଇ ଆସୁଛି ଆଠ ଯୋଉ କହନ୍ତି ଏଇ ମାରେ କରିରେନାହାନ୍ତି ନା ମାନେ ଏଇ ମାରେ ଏବେ ତ ମାନେ ବହୁତ ଗୁଡାଏ ହେଇଛନ୍ତି। ଯ ମାନେ। ଆମ ମୁଁ ତ ଶୁଣିଛି କୌଣସିଟି ମାନେ କାମ ଯଦି କରିବେ ଲୋକ ଗୁଡାକ ବହୁତ କାମ କରୁଛନ୍ତି ଲୋକ ଗୁଡାକ ବହୁତ ମାନେ ସେଠି ମାନେ ଜବ୍ ପାଉଛି। ଛନ୍ତି ଏବେ। କଣ କରୁଛି ଏଆଇ ମାନେ ସେଇ ଲୋକ ଗୁଡାକ। ବିନା ଲୋକ ଗୁଡା କଣ ବିନା କେମିତି। କାମ କରିବ ସେଇ ଆଇ ଲୋକ ମାନେ ଲୋକ ନଥିଲେ ବି ଚଲିବ ଦରକାର ପଡୁନି ଲୋକ। ଦରକାର ପଡୁ ମାନେ। କରିଦଉଛି। ମାନେ ଏଇ ସାହାଯ୍ୟରେ ଆମେ ବି ଆମେ। ଇଂଲିଶ ଶିଖିପାରିବା ଆମେ ମାନେ
ଆମେ ଯୋଉଟିଭିରେ ଯୋଉ ଇଂରାଜୀ ଶିଖିବା ପାଇଁଟା କରିବା ସେଥିପାଇଁ କଣ ସବସ୍କ୍ରିପସନ ନେବାକୁ ପଡ଼ିବ ନା ଫ୍ରିରେ
ନା କିଛି ସବସ୍କ୍ରିପସନ ନେବା ପଡିବ ମାନେ ଖାଲି ଆମକୁ ପ୍ଲେଷ୍ଟୋର ରୁ ଚାଟ ଯିବି ଟାକୁ ଆମେ ଗୋଟେ ଡାଉନଲୋଡ୍ କ କରିଦେବା ଆପ ଟା ଆଉ କିଛି ଆପଣଙ୍କର ଆଇଡି ଆମେ ଇମେଲ ଆଇଡି ହୋଉ କି ନମ୍ବର ସାଇ କରିଦବା ଚ ପିରେ
ହଁ
ଆମ ଚାର୍ ଜପିଟର ଯେ ଆମ ଜିନିଷ ଚାହୁଁଛନ୍ତି ତାହାକୁ ଆମେ ଟାଇପ କରିକି ତାହାକୁ ଯଦେ ଗୋଟେ ଇନଷ୍ଟ୍ରକ୍ସନ ଦେଇଦବା ସେ ଚାଟ ଯିବ ଆପେ ଆପେ ଆପଣଙ୍କୁ ଶିଖେଇଦବା ଯେ ଗୋଟେ ପରେ ଗୋଟେ ଗୋଟେ ପରେ ଗୋଟେ େପ ଫ କଣ କରିବେ ଦେବ୍ ଥାର୍ଡ ଷ୍ଟେପ କଣ କର ସେମତି ଗୋଟେ ଗୋଟେ ଷ୍ଟେପ ବାଏ ଷ୍ଟେପ ଆପଣ ଦେଇଦବ ମାନେ ସେଇ ସାହାଯ୍ୟରେ ଆପଣଙ୍କୁ କରବା ଆଚ୍ଛା ସେ ଏନଷ୍ଟକସନ ମାନି ଗୋଟେ ପରେ ଗୋ ସେ ଗୋଟେ ଗୋଟେ ପରେ ଭାବରେ ଗୁଟେ ସେଇଆକୁ ଶିକବାକୁ ପଡିବ ମ୍ୟାଡ଼ମ୍।
କୁହ ହଁ ବଢ଼ିବାଘ ହଁ ହଁ ହଁ
ଆଉ ଆପଣ କଣ ଏବେ କଣ ହଉ ଆଉ ଅ କ୍ସ ବି ଚାଲୁଛି ଆପଣ ଯ ଯଦି କାହା ମାନେ ହଁ ନେଟ୍ ମନେକର କେତେବେଳେ ଆମର ଡାଟା କେତେବେଳେ ସରିଗଲା ଆଉ ସବୁବେଳେ ତ ଡାଟା ଚଲେ ହବନି ନା ମାନେ ଅନାଇନ ଦେ ଖପାରିବାନି ସମୟ ବି ଆମର ନାହିଁ। ମାନେ କେତେ? ଆମ ଆପଣ ବହି ବି ପଢିପାରିବେ ସ୍ପୋକେନ୍ ଇଂଲିଶ ର ବହି ବି ଆସୁଛି। ମାନେ ବହି ବି ଆମର ବଜାରରେ ବହି ଆସୁଛି ବହି କିଣିକି ଆମର ଦିନକୁ ଦି ଘଟ ନ ଘଣ୍ଟା ସେଟାକୁ ସମହାର କରି ସେଟାକୁ
ହଁ ହଁ ହୁଁ ଆଉ ଗୋଟେ କଥା ସାର୍ ଏମିତି କିଛି ହୁଁ କୁହନ୍ତୁ।
ହଁ ଆଉ ଏବେ ତ କୋଚିଂ ଗୁଡାକୁ କରୁଛନ୍ତି ସ୍ପୋକନ ଇଂଲିଶ ଗକବ ବି ସେଇଟା ବି ଆମ କୋଚିଂ ବି ଟୁସନ ବି ଜଏନ କରିପାରି ଗମେ ଛୁଆ ଗୁଡାକ ଆମେ କଣ ହଉଛି ଆମର ଏଂଇଂଲିଶ ମିଡିୟମ ସ୍କୁଲ ବ ଯି ଆପଣ ଜାଣିଥିବେ ସେଇଠି ହୁଏ। ହିନ୍ଦୀ ନହେଲେ ଇଂଲିଶ ଇଂରାଜୀରେ ପାଠ ପଢନ୍ତି ସେଗୁଡାକୁ ମାନେ
ହଁ ହଁ ଛୁଆ ଏବେ ତ ସମସ୍ତେ ଛୁଆ ହଁ ହଁ ସବୁ ଛୁଆ ଇଂଲିଶ କହିବା ଶିଖି ଯାଉଛନ୍ତି। କି? ଅ କାରଣ ସେମାନେ ପୁରା ପିଲା ବେଳୁ ସବୁ ତାଙ୍କର ରହିଛି ନା ଅଭ୍ୟାସ କରୁଛନ୍ତି ସେଥିପାଇଁ ଆଉ ଗୋଟେ କଥା ମୁଁ ପଚାରୁଥିଲେ ସାର୍ ଏମତି ଏ କିଛି ଅ ପ୍ଲାଟଫର୍ମ ମିଳିବ କି ଯେଉଥିରେ ଆମେ କାହା ସହିତ ଇଂଲିଶ ରେ କଥାବାର୍ତ୍ତା ହେଇପାରିବା ଯିଏ ଆମକୁ ଜଜ କରୁନଥିବ।
ହଁ ହଁ ହଁ ହଁ ସେଇଟା ଜବ ମାନେ ଆମେ କୌଣସି ମଙ୍କ ଯି କଥା ହେବା ସେ ଯ ଆମର କିଛି ଯଦି ଭୁଲ ହେଇଯାଉଛି। ସେ ହସିବ ଚି ଆମକୁ କିନ୍ତୁ ଆମେ ହଁ ସେଟା ଆମେ ଚଟ କରିପାରିବା ଚାର୍ଟ ଜିବି ରେ ଆମକୁ ସ୍ପୋକ ଇଂଲିଶ ଶିିବା ପାଇଁ ଯେ ମୁଁ
ହଁ କାହାଶ୍
ସେଷ୍ଟକ୍ ଦେ ମୁଁ ହଁ ତାଙ୍କ ସହିତ କଥା ବି ଲ ଲାଗିପାରିବା ଏଇଆଇ ସହିତ ଯେ ଆପଣ ଯେ ଆମେ ମୁଁ ଇଂଲିଶ ଶିଖିବାକୁ ଚାହୁଁଛି ତାକୁ ଯଦି ଇନଷ୍ଟ୍ରକ୍ସନ ଦେଇଦେବେ ସେ ଆପଣଙ୍କ ସହିତ କଥା ବି ହେଇପାରିବ ସେି ଆପଣଙ୍କ ସହିତ ଆଉ ସେଇଟା ସେ ଆପଣଙ୍କ ଣ ଦୈନନ୍ଦିନ ଜୀବନରେ କଣ କରୁଛନ୍ତି କଣ ନାହିଁ। ସେଇଟାକୁ ଆପଣ ଦିଇ ଜଣ ଯଦି କଥା ହେବେ ଇଂରାଜୀରେ କଥା ହେଲେ ସେି ଆପଣଙ୍କୁ ଇନଷ୍ଟ୍ରକ୍ସନ ଦେବ ତ ଆପଣ ବି ସାଙ୍ଗ ସାଙ୍ଗ ସହିତ ଇଂରାଜୀରେ କଥା ହଉଥିବେ ଦି ଜଣଙ୍କର ସେଇଟା ଆପଣଙ୍କ ଫୁଲ ଫ୍ଲୁଏନ୍ସି ବଢ଼ିଯିବ ଇଂରାଜୀରେ କଥା ହେବା ପାଇଁ
ଆଉ ସେ ଡର ଟା ବି କମିବ ଧୀରେ ଧୀରେ
ଧୀରେ ଧୀରେ କମିଯିବ ଆଉ ଆମ ଯେତେଳେ ବି ବାହାରକୁ ଯାଉଛେ ଆପଣ ଯାଉ ଆମର ଆମ ଓଡିଶାରେ ତ ଖାଲି ଓଡିଆ ପିଲା ବେଶୀ କରି ରହୁଛନ୍ତି ସେଭେଣ୍ ପରସେଣ୍ଟ ଆଉ ଏବେ ବାହାର ବି ଆସିକି ଆମ ଓଡ଼ିଶା ରହୁଛନ୍ତି। ଯୋଉଟା ମାନେ କି ଇଂଲିଶ ରେ କଥା ହଉଛନ୍ତି। ହତିରେ କରିଛନ୍ତି ତାମାନେ ତାଙ୍କ ସହିତ କେମିତି ଆମେ ତାଙ୍କ ହଁ
କିନ୍ତୁ ଯଦି କେବେ ବାହାରକୁ ଯିବାକୁ ପଡେ ତ ବୁଲୁ ପାଖକୁ ତ ସେଥିି ତ ଟିକେ ଦରକାର କି ଏବେ ଛୁଆମାନ ନି ନିଜ ଛୁଆ ପାଇଁ ବି ଜାଣିବା ଦରକାର ହୁଁ ହଁ
ଆଜି ଗୋଟେ ବହୁତ ବିଷୟ ହେଲାଣି ମାନେ ଛୁଆ ନିଜଛ ଛୁଆକୁ ପ ପଢେଇବା ଦରକାର ନିଜେ ବି ଶିଖିବା କଥା ଆମେ ଯଦି ନିଜେ ଶିଖିବାାନି ଇଂଲିଶ ଆମ ଛୁଆକୁ କେମିତି ପଢେଇବା
କେମିତି ପଢେଇବା ହଁ ହଁ ଆଉ ସେ ଛୁଆ ମାନେ ବି ପରେ ମାଆଙ୍କୁ ବି କହିବି ମାଆ ଇଂଲିଶ ଜାଣନାହାନ୍ତି। ଇଂରାଜୀ ଆାଣୁନ୍ତି ଏବେ ଛୁଆ ଏମିତି ହଁ ହଁ ସାର୍ ଆପଣ ଯାହା ଇନଫର୍ମେସନ ଦେଲେ ଯାହାବ କହିଲେ ମୋର ବହୁତ ଉପକାର ରେ ଆସିବ ସାର୍ ଆଉ ମୁଁ ନିଶ୍ଚୟ ଏଇଟା ଶିଖିବା ପାଇଁ ମୁଁ ଅନଲାଇନ କି ଅଫଲାଇନ ଯାହା ବି କରିକି ଶିଖିବି ଧନ୍ୟବାଦ ସାର୍ ରହିଲି ହ